ହ୍ୟାଲୋ
କିଛି ନାଇଁ କଡ଼େଇ ଧୋଉଥିଲି ଆଉ ତମେ?
ଆଉ ଖିଆ ପିଆ ସରିବଣି ସବୁ?
ନାଇଁ ଖିଆପିଆ ହେଇନି ମୁଁ ଲେଟ ରେ ଖାଇଥିଲି ନା ତ ସେଥିପାଇଁ ଏବେ ଖାଇବିନି ଆଉ ଟିକିଏ ପରେ ଖାଇବି ତମର?
ଆମର ଏଇ ଏବେ ସରିଲା ଖିଆ ପିଆ ହବ ଆଉ। ଆଉ କଣ ରୋଷେଇ କଲେ? ଆଜି ଆମର ଆଜି ଖାଲି ଭାତ ସନ୍ତୁଳା ଆଉ ସନ୍ତୁଳା ସବୁ ଜହ୍ନି, ଛୁଇଁ, ବାଇଗଣ, ଆଳୁ, ସାରୁ, କଖାରୁ ସବୁ ପକେଇକି ସନ୍ତୁଳା ଆଉ ତାକୁ ଟିକେ ସେଥିରେ ଅଦାଟିକେ ଇଉଜ୍ କରିକି ପକେଇଦେଇ କି ଟମାଟ ଟିକିଏ ପକେଇ
ହଁ।
ସେଜେଇକି କରିଦେଲା ପରେ ତାକୁ ପଘାରିବା କଥା ଆଉ। ସନ୍ତୁଳା ଟିକେ କରିବି ଆଉ ହଁ ହଁ ସନ୍ତୁଳା ଆଉ କଲରା ଆଳୁ ଚିପ୍ସ। ଗରମ ଭାତ ହଉ କଣ ଖାଇଥାନ୍ତି ଦେହ ଟା ଟିକେ ଝିଅର ଟିକେ ଦିହ ଟା ଭଲ ନାହିଁ ତ ଜର ଜର ହେଲା ବେଳେ ଟିକେ ଟିକେ ମସଲା ମସଲି ଜିନିଷ ଟିକେ ଆଭଡ କର ତା ଦିହଟା ଭଲ ନାହିଁ ନ ନହେଲେ ବାପ ଝିଅଙ୍କ ପାଇଁ ଟିକେ ନହେଲେ ଆମିଷ ଫାମିଷ ଟିକିଏ ହେଇଥାନ୍ତା। ମୁଁ ଖାଏନି ତ ରବିବାରେ ତାଙ୍କ ପାଇଁ କଣ କରିଥାନ୍ତି। ହଁ ତାଦେହଟା ଭଲ ନାହିଁ ଆମିଷ ଫାମିଷ ଟିକେ ଜରଫର ହେଲା ବେଳେ ଆମିଷ ଖାଇବାକୁ
ହଁ।
ଆ ତମର ରୋଷେଇ କଣ କଲ? ନାଇଁ ଖାଇନୁ ଖାଇବୁ।
ମୁଁ ତ ସକାଳେ ଖାଇଥିଲି ହଁ ସରିଲାଣି ମୁଁ ଖାଇଥିଲି। ସକାଳେ ପଖାଳ ସଜନା ଶାଗ, ଆମ୍ବ ପୋଡାପୋଡି ଆଉ। ବେଳାରେ ଖାଇନୁ ଖାଇବୁ ଆଉ ବେଳାରେ ବି ପଖାଳ ମୁ ଖାଉଚି।
ବେଳାରେବି ପଖାଳଭାତ ଖାଇବ।
ହଁ ମୋର ପଖାଳ। ଗରମ ହଉଛି ନା।
ହଁ ଗୋଟେ ଗୁଳିଗୁଳିଆ ଟା ଗରମ ଟିକେ ହଉନି ଗରମ ଟିକେ କମିଛି ଆଉ। ଟିକେ ଆଶ୍ଵସ୍ତି ଲାଗୁଚି ଏବେ ଟିକେ ଆଉ। ହୁଁ ଆଉ ଆଜି ରବିବର କୁଆଡେ ବୁଲାବୁଲି କରିବାକୁ ଯିବ ନା କଣ?
ଆ ନାମ ଆଜି ପାଗ ତ ଭଲ ନହିଁ ଘରେ
ପାଗ ଏଇ ଟିକେ ବଜାରରୁ ଟିକେ ଯିବାର ଅଛି ପରୁଡିଆ ଆଉ।
ଓହୋ ସନ୍ଧ୍ୟା ବେଳକୁ ଯିବୁ ଆଉ।
ହଁ ଖାଇ ପିଇକି ଟିକେ ତାପରେ ଯିବ ଆର ମୁଁ
ଘୋର
କଣ କହିଲ?
ଜିନିଷ କଣ ହେଲା?
ନାଇଁ ନାଇଁ ମୁଁ ଇଆଡେ ହଁ କଣ ଖବର ତମର?
ଆମାନେଇ କାମ ହଁ କାମ ଟିକେ ଅଛି ସେ ମୋ ଟିକେ ଯୋଉ ବିଜିନେସ୍ ସିଏ ଆସିଥିଲେ ଜଣେ ନେବାକୁ ଯେ କାମ ସାରିଲା ଖିଆ ପିଆ ସାରିଲା।
ହଁ।
କଣ କହିଲେ?
ଖାଇବା ସରିଲା ଏବେ ଟିକେ ଗୋଡେଇ ହବ।
ଖେଳଣା ଆଣିଲୁ ଖାଇ ଖାଇନୁ ଖାଇବା ପିଆ ହେଇନି ଆମର।
ହୋ ହେଇନି? ମାନେ ରୋଷେଇ ସରିଲାଣି ଖିଆ ହେଇନି।
ଆ ଟ ଖାଲି ବଘରା ବଘରି ଅଛି ଆଉ ତ ଟିକେ ବଘାର ଟିକେ ଭଲ ଲାଗିବ ତ। ଓ ନାଇ ଗରମ। ଖାଇବେ ପାଗ ଟିକେ ଥଣ୍ଡା ଫଣ୍ଡା ହେଇଯାଉଛି ତ।
ହଁ ହଁ ଦେହ ଡ଼ା ବି ଭଲ ନାହିଁ।
ହଁ ଥଣ୍ଡା ଫଣ୍ଡା ହେଇଚୁ ଆଉ ପଖାଳ ତ ଭଲ ଲାଗୁନି। ଯେତେ ଗରମ ହେଲେ ବି ଦିହ ଟା ଥଣ୍ଡା ଫଣ୍ଡା ହେଲେ ଆଉ ଇଚ୍ଛା ହବନି ପଖାଳ ଟା ଖାଇଆକୁ। ତମର ପଖାଳ ପସନ୍ଦ ଆଉ ନାଇଁ କି?
ମୋର ହଁ ମତେ ଯେତେଳେ ଯେତେ ପଖାଳ ଦେଲେ ମୁଁ ଖାଇଦେବି।
ନାଇଁ ଯେ କଣ ପଖାଳ ଦହି ଫହିକ ଦହି ଲେମ୍ବୁ
ନା ମତେ ଦହି ଖାଲି ମୁଁ ଦହି ଖାଏ କିନ୍ତୁ ସେମିତି ଗୁଳେଇକି ଭାତରେ ନାହିଁ ଦହି ପଖଳ ଯେମିତି ସେମିତି ମୁଁ ଖାଇନି। ମୋତେ ସାଧା ପୋଖାଳ ଟା ମତେ ଭଲ ହଁ ମତେ। ନାଇଁ ଲେମ୍ବୁ ଲେମ୍ବୁ ତ ମତେ ଜମା ଭଲ ଲାଗେନାଇଁ ମୁଁ ଖାଲି ଲେମ୍ବୁ ପାଣି ପିଏ। ଲେମ୍ବୁ ଖାଲି ପାଣି ପିଏ ଯାହା ସେତିକି ଆଉ ନ ନହିଁ।
ଆଉ ଲେମ୍ବୁ ତ ପାଣି ପିଇବା ଆଉ କଣ ପିଇବା ଯେ ଲେମ୍ବୁ ପାଣି।
ନାଇଁ ମୁଁ ଭାତରେ ମତେ ସେଇଟା ଅଲଗା ବାସ୍ନା ଆସେ ନା ସେଥିପାଇଁ ମୁଁ ଖାଏ ନାଇଁ ହଁ ଭାତରେ ଖାଏନା ହଁ ଖାଲି ସେମିତି ଖାଏ କିନ୍ତୁ ଭା
ଲେମ୍ବୁ ସର୍ବତ କଣ ଚିନି ପକା ନା ଲୁଣ ଭଲ ଲାଗେ
ମିସ୍ତ୍ରୀ ମିସ୍ତ୍ରୀ। ଦି ଵାଲା।
ମିଶ୍ରି ପକେଇକି ମିଠା ମିଠା ଟା ଭଲ ଲାଗେ।
ହଁ ମିଠା ବା।
ଆଉ ଦହି ସର୍ବ ଟା କେମିତି ପିଣନ୍ତି ମିଠା ନା ଏଇ
ନାଇଁ ମିଠା ସେଇଟା ବି ମିଠା।
ଲେମ୍ବୁ କିନ୍ତୁ ଦହିଟା ଦହି ସର୍ବତରେ ଦହି ଯଦି ଆପଣ ମିଠା ନ ପକେଇକି ଆଜିକାଲି ତ ସବୁ ଲୋକଙ୍କର ଡାଇବେଟିସ୍ ହୁଁ ହଁ ବାସ୍ ଜାଣିଛନ୍ତି ତଉ। ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେବେ
ସେଇଟା ଆମର ହୁଏ ଯୋଉ ଅଷ୍ଟ ଶମ୍ଭୁ ଜାଣିଥିବ ଯାତ୍ରା ହୁଏ ହଁ ସେଇ ଏଥିରେ ଆମ ଏଇଠି ହେଲି ପୁରା ଦହି ପାଣି ଦେଇ ଦେଇ ଯାଆନ୍ତି ଗାଁ ସାରା।
ହଁ ସେ ଦହି ପାଣି ଦହିରେ ପୋଦିନା ପତ୍ର ହେଲା ନହେଲେ ପୁଦିନା ପତ୍ର ନାହିଁ। ଲେମ୍ବୁ ପତ୍ର ତାକୁ ଟିକେ ଛେଚି ଦେବେ ପକେଇଦେବେ ହଁ ଆଉ ଜିରା ଟିକେ ଗୁଣ୍ଡ ଦେବେ।
ଡ଼ ଟିଏ।
ତାର ଗୋଟେ ବାସ୍ନା ଟା ବଢିଆ ଲାଗିବ। ହଁ ଚିନି ତା ଚିନିଠୁ ସିଏ ଦେଖିବେ ବଢିଆ ଲାଗିବ ଆହୁରି।
ହଁ ସେଇଟା ତ ଭଲ ଲାଗିବି ସେଇଟା ବହୁତ ଭଲ ଲାଗେ।
ହଁ ସେ ଡାଇବେଟିସ କାହାର ଥିବ କିଏ ଗୋଟେ ଗେସ୍ ସେ ଆସିଲେ ଏମିତି କରିକି ଦେବେ ଭଲ ହଁ। ଠା ହଁ ଡାଇବେଟିସ୍ ହେଇ ମିଠା ଖାଇବେନି ନା ତାଙ୍କୁ ଟିକେ ଏମିତି ସରବତ ଦେବେ ବଢିଆ ଲାଗେ ଟିକେ ବରଫ ପକେଇଦେବେ ଖରା ଦିନେ ବଢିଆ ଲାଗେ। ଆଜ୍ଞା ମୁଁ ଏଇଟା ଜାଣିଲି କେମତି ମୋର ଗୋଟେ ନା ମୁଁ ଜାଣିଲି କେମତି ଆମେ ଚିନି ପକେଇକି ପକେଇକି ସର୍ବତ କରିକି ପିଉ। ମୁଁ ଯାଇଥିଲି ଥ ମତେ ମୋର ଏଇ ବେପାରରେ ଯାଇଥିଲି। ଜଣେ ମତେ କରିକି ଦେଇଥିଲେ ମତେ ଭାରି ବଢିଆ ଲାଗିଲା ମୁଁ କଇଲି ଏମିତି ତ ସତ କଥା ମିଠାକୁ ଆଭଏଡ କରିବା କଥା। ମିଠା ଖାଇବା କଥା ନୁହଁ, ତା ବଦଳେ ଏମିତି ଖାଇଲେ ଭଲ ଲାଗିବ ଧ ମୁଁ ତାକୁ ସେଠୁ ମତେ ବଢିଆ ଲାଗିଲା, ସେଥିରେ ଜଲଜିରା ଗୁଣ୍ଡ ବି ଟିକେ ପକେଇ ଦେଲି।
ହଁ ସେଇଟା ତ ଆହୁରି ଭଲ ଲାଗିବ ପକେଇଲେ। ଚା ମସଲା ଟିକେ ସେଟା ବି ଦେଲେ ଭଲ ଲାଗିବ।
ସମସ୍ତଙ୍କ ଠୁ କିଛି ନା କିଛି ଶିଖିବାର ଅଛି ଆଉ।
ହଁ ସବୁଥିରୁ ସବୁ
ହଁ ଆମେ କଣ ସବୁ ଜାଣିଛେକି ସମସ୍ତଙ୍କ ରେ ଶିଖିବାର ଅଛି।
ଗୋଟେ ଛୋଟ ପିଲାଠାରୁ ବି କିଛି ଶିଖିବାର ଅଛି। ଘରେ ଏଇ ସ୍ୱାମୀ ତ ତାଙ୍କର କଉ ଅଫିସ କଲରେ କଥା ହଉଛନ୍ତି। ମୋ ଝିଅ ସେପଟେ କଣ କରୁଛି? ଖେଳୁଛି ତାର ସବୁ ଟେନ୍ ସେଠିଏ ତ ଖେଳଣା ଜିନିଷ ଗୁଡାଏ ଘରେ। ସେ ତାର ଖେଳୁଛି ଆଉ କଣ କରିବ ଗୋଟେ ତ। ଗୋଟିଏ ତ ଛୁଆ ଆଉ ଦି ତିନିଟା ହେଇଥିଲେ ଭାଇ ଭଉଣୀ। ସାଙ୍ଗହେଇକି ଖେଳି କି ଦି ଭଉଣୀ ହସନ୍ତି, ଖେଳନ୍ତି। ହଁ ଖେଳନା ସହିତ ଖେଳୁଛି ମୁଁ ମୋର କାମରେ ତ ବ୍ୟସ୍ତ ରହୁଛି ଆଉ କଣ କରିବା?
ହଁ।
ଏଇ ତ ସଂସାର ଆଉ।
ଦିନ ବେଳେ ଶୁଅ କି ନାହିଁ?
ଦିନ ବଳେ ଯଦି ମୋର ରହିଲା ବିଜନେସ ଇଏ। ସେ ଶୋଇବିନି ନହେଲେ ଶୋଇପଡେ। ଖାଲି କାମ କିଛି କାମ ନଥିବ ଯଦି ଶୋଇପଡିବି ଆଉ। ଶୋଇପଡିଲେ କିନ୍ତୁ ଭଲ ଲାଗୁନି ଅଭ୍ୟାସଟା ହେଇଗଲାଣି ତ। ଶୋଇଲେ ମତେ କାହିଁକି ଦେହଟା ଭାରି ଅବାଗ୍ୟା ଲାଗୁଛି ଦିପହରେ ଶୋଇଲେ।
ମୋର ବି ସେମିତି ମୁଁ ଶୋଇଲେ ମୋ ମୁଣ୍ଡ ବଥାଏ ମୁଁ ବି ସୁଏ।
ହଁ ସେଇ କଥା ତ ମୁଁ କାହିଁକି ମୁଣ୍ଡ ଭାରି ଭାରି ହେଇକି ଲାଗୁଛି ତ ଆଉ। କିନ୍ତୁ ହଁ ଆଜି। ହଁ ହଁ ପସିଆ ହିଁ ଲାଗୁଛି ଆଉ ଏଇଠି ଅଛି ତ।
ନେଦି ଦିନ ବେଳେ ନା ମୋତେ ସେମିତି ଲାଗେ ମତେ ଯମା ଫ୍ରୀ ଲାଗିବନି ଭଲ ଲାଗିବନି।
ଆଜିକାଲି ଡାଇବେଟିସ୍ ଲୋକଙ୍କର ହଁ। ଆଜିକାଲି ଯୋଉ ଡାଇବେଟିସ ଲୋକଙ୍କର ସେ ଯଉ ଖାଇକି ଶୋଇକ ପଡୁନାହାନ୍ତି? ସେଇ ଡାଇବେଟିସ ସେଇଥି ହଉଛି ନା ଲୋକଙ୍କୁ ବେଶୀ ଆଉ। ଖାଇକି ଟିକେ ଏପଟ ସେପଟ ହେଇଗଲେ ସିନା ଖା
ଗଡେଇ ହଉଥିବି ନହେଲେ ସିଲେଇ କରିଥିବି କିନ୍ତୁ ଶୋଇବିନି। ମୋବାଇଲ ଦେଖୁଥିବି ନହଲେ ସେମୀତି କିନ୍ତୁ ନିଦରେ ଜମା ନାହିଁଁ।
ହଁ।
ଶୋଇଲେ ତ ଖରାପ ଆଉ, ଦିନ ବେଳେ ଶୋଇଲେ ଖରାପ। କିନ୍ତୁ ଖାଇକି ଟି କେ ବେଶୀ ଭିଡ ।
ଗଡେଇ ହଁ ଗଡେଇ ଏଇଠି ମୁଁ ଖାଇସାରିଲେ ଟିକେ ଗଡେଇ ହୁଏ। କିନ୍ତୁ ନି ଦରେ ଶୁଏନି। ତାପରେ ହେଠୁ ପୁଣିି ଏ ସିଲେଇଥିଲେ ଯାଏ କରିବା ପାଇଁ ତିନିଟା ସାଢେ ତିନିଟା ବେଳକୁ। ଖାଇକି ଟିକେ ତିନିଟା ଯାକେ ଗଡେଇ ହୁଏ। ସିଲେଇ ଥିଲେ ପୁଣି ହେଠୁ ଯାଏ। ଆଜି ଟିକେ ଥିଲା କାମ ଯେ ସରି ଯାଇଚି ଆଜି ତ ଆଜି ଟିକେ ଗଡେଇ ହଉଚି।
ହଁ।
ଆଉ ତମର ଖିଆ ପିଆ କେତେବେଳେ ଆରମ୍ଭ ହୁଏ?
ହଁ ଏଇନେ ହବ ଆଉ। ଆଉ
ହଁ।
କିଏ ଅଛନ୍ତି?
ଘରେ ସମସ୍ତେ। ଆମର ବଡ ପରିବାର ନା, ତ ସମସ୍ତେ। ହଁ। ଏକାଠି ସବୁ ଅଛୁ ଆଉ। ହଁ ଏକାଠି।
ଭଲ ଭଲ। ମୁଁ କେତେ ଜଣଙ୍କ ସହିତ ମୁଁ କ କଥା ହଉଚି ଅଛନ୍ତି ଲୋକ ଏକାଠି ହେଇକି।
ହୁଁ।
ଭଲ ନା।
ଗାଁ ରେ ନା ତ ଗାଁ ରେ ଅଛୁ ତ ସବୁ ଏକାଠି। ଯିଏ ବାହାରେ ରହିଲା ଏଠି ଚାକିରି ବାକିରି ଆଡେ ହେଲେ ସେଟା ଆଉ ହୁଏନି ନା ଏକାଠି ରହି, ତ ଗାଁ ରେ ଯେହେତୁ ଅଛି ସବୁ ଏକାଠିି ଅଛନ୍ତି।
ତମେ ଗୋଟିଏ ନା କେତେ ଭାଇ ଯେ?
ନାଇଁ ଆମେ ଦୁଇ ଭାଇ ଭଉଣୀ। ମୁଁ ବଡ ଭାଇ ସାନ।
ନାଇଁ ନାଇଁ ଯୋଉ ଆପଣଙ୍କର ଯୋଉ ଯା ଶାଶୁଘରେ।
ନାଇଁ ନାଇଁ ମୁଁ ବାହା ହେଇନି।
ଅ ହ ତମେ ବାହା ହେଇନ ସିଲେଇ କରୁଚ
ହଉ ତାହେଲେ ମୁଁ ରଖୁଚି ଯାଉଚି ଖାଇବି।
ହଁ ଯାଆନ୍ତୁ। ହ ହଉ।
ହଉ।